ହାଲୋ ହଁ ଆଉ କଣ କରୁଚ।
ଏବେ ଝାଡୁକୁ ମାରୁଛି ହେଲା।
ଆଚ୍ଛା କାହିଁ କୁଆଡେ ଯିବାର ଅଛି। ନାଇଁ କି।
ହଁ ହଁ ହଁ ହଁ। ବାବା ବାବାଙ୍କ ଘରକୁ ଯିବୁ। ।
ଆଁ ଭଲ ସେଇଥିପାଇଁ କି ଆଜି ଜଲ୍ଦି ଜଲ୍। ବୋଧେ ସନ୍ଧ୍ୟା ଦେଇକି ପଳେଇବ ନାଇଁ।
ନାଇଁ ନାଇଁ ସନ୍ଧ୍ୟା ଦା ଅଛନ୍ତି ଆଉ ମୁଁ ଖାଲି ଘର ଦୁଆର ଟା ଝାଡୁ ମାରୁଛି ପଳେଇ ଯିବି ଆଉ।
ଝାଡୁ ମରା ଦାୟିତ୍ବ ତାହେଲେ ତମର ନାଇଁ।
ହଁ ହଁ ହଁ।
ର ଟିକେ ଭାଗ ବାଣ୍ଟିକି କରିଦେଲେ ଜଲ୍ଦି ଜଲ୍ଦି କାମ ସରିଯାଏ ନି କି
ହଁ।
ଆଉ ମିଶି ମାଶି କରୁଥୁବ ଆଉ।
ହଁ ହଁ ହଁ ହଁ ହଁ।
ତାହେଲେ । ଅଛ ଆଉ କଣ ଛୁଟିରେ ମଜା କରିବାକୁ ନା କଣ।
ନାଇଁ ନାଇଁ ଛୁଟିରେ ତ ମଜା ଠିକ୍ କଥା। ଯେହେତୁ ମୋ ଭଉଣୀର ବାହାଘର ନୂଆ ହେଇଚି ତ ସେ ଯିବ ତା ଶାଶୁ ଘରକୁ। ମାନେ ରଜ ପରେ। ତା ପାଇଁ ବି ଏଠି କିଛି କିଣା କିିଣି କରିବାର ଅଛି ତା ଶାଶୁଘରକୁ ନେଇକି ଯିବ ହେଲା।
ହଁ ଆଉ ପିଲାମାନଙ୍କୁ ନେଇକି ଯିବ।
ମୋର ସାନ ଟା ଯିବ ବୋଧେ ବଡ ଟା ଯିବନି।
ହଁ ତମେ କଣ ତମେ ରହିବ ନା ଆସିବ?
ଆସିବି ମଙ୍ଗଳବାର। ସେ ବୁଧବାର ଯିବ ବଡ ରହିଯାଏ।
ତମ ବିନା ରହିଯାଏ ନା।
ହଁ ଏ ଏଇଟି ରେ ପାଠ ପଢିଲାନି ଆଉ ମୋ ବିନା ରହିବନି।
ଆଉ ମୋର ଏମାନେ ଦିଟା ଏତେ ଛୋଟ ଯେ ମାନେ ମୁଁ କୁଆଡେ ଯାଇ ବିି ପାରେନି। ଯୁଆଡେ ଯିବ ବାନ୍ଧିକି ନେଇକି ଯିବାକୁ ପଡିବ ଦି ଜଣଙ୍କୁ। ହୁଁ ତାପରେ ଛୋଟ ଗୁରା ହୁଁ।
ସାଙ୍ଗରେ ଯାଏ।
ଓହୋ ସେ ହଁ ସବୁବେଳେ ସାନ ଗୁଡା ଟିକେ ମା ମାନଙ୍କ ସହିତ ବନ୍ଧା ନା।
ହୁଁ ହୁଁ।
ମାନେ ଯିବେ ନାଇଁ।
ହୁଁ ହୁଁ ହୁଁ।
କଣ ସବୁ ପ୍ରସ୍ତୁତ ହେଲାଣି।
ନାଇଁ ନାଇଁ ଆମର ଏପଟେ ଟିକେ ରଜର ଚୁଆଲି ଏତେ ମାନେ ସେଲିବ୍ରେଟ କରୁନୁ। ଅଳ୍ପ ମାନେ ଏବେ ତ ସବୁ ସୋସିଆଲ ମିଡିଆ ଦ୍ଵାରା ହେଲାନି। ତ ଆମ ଆମ ଛୁ ଛୋଟବେଳ କଥା କହୁଛେ। ଯେ ଝିଅ ମାନେ ଆମର ରଜରେ ସବୁ ଡ୍ରେସ କିଣିବା। କିଛି କି କି ନାହିଁ। ଆମେ ସେଇଟା କହୁଥାଉ। କଣ ଟିଭି ରେ ଦେଖିଲେ। ଆମର କାଇଁ ର ଯୋଉ ହେଇନି ହେଲା ଯେହେତୁ ଆମର ଏପଟେ ରେ ବେଙ୍ଗୁଲ ସାଇଟ୍ ନା। ମାନେ ଦୀଘା ସେଇଟା ଦିଘୀ ସେଇଟା ଟିକେ କମ୍ ଅଛି ଆଉ। ଏବେ କଲେନି।
ନାଇ ଆମର କଣ କହିଲ ମାନେ ରଜ ଚାରି ଦିନ ପୁରା ପୁରା ରାଣୀ ଭଳିଆ ତମକୁ ର କାମ କରିବନି ତଳେ ଚାଲିବନି ହେଲା। ସଜବାଜ ଆଜି ଆମେ ଯ ଆମେ ଥରେ ଗାଁ ରେ ଥିଲୁ। ମାନେ ଆମେ ତ ଗାଁ ର ଏଠା ର ବହୁତ ଅଲଗ ହେଲା ହେ ଗାଁରେ କଣ କରୁଥିଲୁ? ଆମେ ଆ ଆଜି ଯୋଉ ସଜବାଜ ଗଲା। ଆମ ଆଡେ ଅଛି ଆଜିି ଚାରଟା ପାଞ୍ଚଟା ରୁ ଉଠିକି ତମେ ଗାଧେଇ ପାଧେଇ ହଳଦୀ ଲଗେଇ, ଗାଧେଇ ମୁଣ୍ଡ ଫୁଣ୍ଡ ଧୋଇ ହଁ ଚୁଡି ପିନ୍ଧିବ, ପାଉଁଜି, ଅଳତା, ମେହେନ୍ଦି ତମେ ସବୁ କରିକି ପୁରା ସଜବାଜ ହେଇକି ରହିବ। ଆଉ ରଜ ତିନି ଦିନ ଗାଧ କୁହା ଅପା ହେଲା ମାନେ କଥା ହବନି । ନା ନାଁ ଆମ ଏଡେ ଅଛି ଯୋଉଟା ଆଜିିକାଲି ଗରମ ହଉଛି ଆଉ କି ରହି ପାରୁନାହାଁନ୍ତି । ମାନେ ତିନି ଦିନ ଯାକ ଗାଧେଇବନି ପୂଜା କରିବାନି କାମ କରିବାନି । ଠାକୁର ଘରକୁ ଯିବନି ମନ୍ଦିର ଯିବ ବନି । ହେଲା ପୁରା ରହିବ ସେମିତି ଆଉ ତମେ ପୁରା ଯେମତି ତି ରାଣୀ ମାନେ ରହନ୍ତିନି ଯାହା ମାଗିବ ତମକୁ ଆଣିକି ଖାଇବାକୁ ଦେବେ ତମେ ଖାଲି ଆମେ ବେଶୀ ମାନେ ଦୋଳିରେ ହିଁ ଆମର ସମୟ ପଳାଏ । ଆଉ ଆଜି ଆଗରେ ପିଠା ହେଇଥିବ ସିଏ କେତେ ପ୍ରକାର ପିଠା କରି ଖାଇବା ଡାକିବ କାଲି ତା ଘରେ ହେଇଥିବ ସିଏ ଡାକିବ । ମାନେ ଗୋଟେ ଦିନରେ କହିବାକୁ ଗଲେ ଘରେ ହିଁ ବସୁନି ଆଜି ଆମ ଘରେ ଖାଇଲୁ ଆଉ ଟିକେ ପରେ ସାଙ୍ଗ ଘରେ ଯାଇ ଖାଇବୁ ।ଡକା ଡକି ଡକା ଡକି ହେଇକି ଯିବୁ ଖାଇବାକୁ ହେଲା । ତାପରେ ଲୁଡୁ ଖେଳିବୁ । ବୋଉ କେ୍ୟାର ଖେଲିବୁ ତାପରେ ଚେସ୍ ଖେଳିବୁ ଏମିତି ଯାହା ଯା କିଏ ଖେଳିଲା ସବୁ ଖେଳା ହବ। ତାପରେ ରଜଦୋଳି ଖେଳ ହବ। ପାନଖିଆ ହେବ। କେତେ କଣ ମାନେ ପିକ୍ ତା ବୁହୁତ ରକମର ପିଠା ପୋଡ଼ପିଠା କାହାର ଆରିଶା ପିଠା ତାର ମଣ୍ଡା ପିଠା ଛୁଞ୍ଚି ପତ୍ର ପତ୍ର ପିଠା ଏତେ ସବୁ ଖାଇବୁ ଖାଇବୁ ଖାଇ ଖାଇ ପୁରା ପେଟ ବଥା। ଭାତ ଖାଇବାକୁ ବି ଇଚ୍ଛା ହୁଏନି। ଆଉ ଅଛି ନା ଗୋଟେ ବିଲୁଆ ଖାଆନ୍ତିନି ବୋଲି ସନ୍ଧ୍ୟାବେଳେ ମାନେ ସେଇଟା କଣ କୁହ ନା ହଁ ମାନେ କୁହନ୍ତି ଏଇ ସନ୍ଧ୍ୟା ସୁଦ୍ଧା ଆଣିଆ ଆଜି ନାହିଁ କାଲି ରଜଠୁ ଆମେ କଣ କରିବୁ ତିନିଟା ଚାରିଟା ବେଳେ ପେଟ ଭରିକି ଖାଇଦବୁ ହେଲା। ଆଉ ରାତିକୁ ଭାତ କା ସେ ପିଠା ପିଠା ଜଳଖିଆ ଖାଇ ରହିଵ। କହନ୍ତି ବିଲୁଆ ଡାକିଦେଲେ ଆଉ ଖାଇବନି ବୋଲି। ହେଲା ଆଜି ପର୍ଯ୍ୟନ୍ତ ଆମର ସେଇ ଇ ଟା ଅଛି। କି ମାନେ ଆମେ ବି ହେଲେ ବାହା ହେଇ ସାରିଲୁଣି। ହେଲେ ବି ଆମେ ଏପର୍ଯ୍ୟନ୍ତ ମାନେ ଦିନବେଳା ଖାଇ ଦବୁ ଭାତ ଆଉ ରାତିକୁ ଭାତ ଖାଉନି ନା। ସେମିତି ଜଳଖିଆ ବଳଖିଆ ଖାଇକି ରହୁ। ମାନେ ସେଇ ତିନି ଚାରି ସେଦିନେ ଏତେ ମଜା ତାପରେ ବାଉଁଶ ଦୋଳି
ହଁ।
ପୁଣି ହେଲା ଆମେ ରଜ ବତି ଆମକୁ ତଳେ ଆମେ ବିନା ଆଗରୁ ଗୋଟେ କଣ ମାନେ କଦଳୀ ପାଟୁକା କରିକି ପିନ୍ଧୁଥିଲେ ତଳେ ଚଳନ ଥିଲେ ହେଲା ଆମକୁ କହିବେ ଆମର ହଁ ସେଗୁଡା ଏଠି ମିଳୁନି ଆରେ ଚପଲ ଟା ଜମା ଖୋଲିବନି ଚପଲ ଯାଇକି ବିନା ଚପଲରେ ଚାଲିବନି ତଳେ ହେଲା ଯେତେ ଭୁଇ ନଅଣ ଦିନ ଗା ଭାବ ବା ପୂଜା ହବ ଶିଳରେ ପୂଜା କରାହବ ଶିଳଙ୍କୁ ତାପରେ ସେଇଠି ଆମେ ଆମର ସବୁ ତକର ସ ମୁଣ୍ଡ ଫୁଣ୍ଡ ସବୁ ଧୋଇକି ଗାଧେଇବୁ। ତାପରେ ସେଇଦିନ ତ ରଜ ସ ଆଉାନେ ବଢିଆ ମ ମଜା ଲାଗେ ଅନଉ ଅନଉ ତିନ୍ ଚାରି ଦିନ କୁଆଡେ କଟି ଟିକେ ଜଣା ପଡେନି।
ହଁ ହଁ ହଁ ନାଇଁ ନାଇଁ ଦେଖ ଆକଚୁଆଲି ହଁ ନା ନା ଆକଚୁଆ ଲି ଆଜିିକାଲି ବି ତ ହଉନି ଆକଚୁଆଲି ଆମର ଏପଟେ ନା ଆମେ ଶୁଣିଛୁ ଆଗରୁ ସେପଟେ ହଉଥିଲା ଆମେ ଟିଭି ଫିଭି ସେ ଦେଖିଛୁ ରଜଡା କଟକ ଭୁବନେଶ୍ୱର ବାଲେଶ୍ଵର ସେ ସେପଟ ସାଇଡ୍ ରେ ହିଁ ଭଲ ହୁଏ। ଆମ ଏପଟେ ଯୋଉ ବାଲେଶ୍ୱର ତାପରେ ଆମେ ହଉଛୁ ବେଙ୍ଗଲ ସାଇଡ ବର୍ଡର ଯେହେତୁ ଆମର ସେଇଟା ଅଳ୍ପ ହୁଏ ଏବେ ତମର ସେପଟେ କମିଗଲାନି ହେନେ ଆମର ଏପଟେ ଆରମ୍ଭ ହେଇଗଲାନି ସୋସିଆଲ ମିଡିଆ ଥ୍ରୋରେ ନା। ଘରେ ଘରେ ଝିଅ ମାନେ ଦୋଳି ବ ବନେଇ ଡ୍ରେସ ନୂଆ ନୂଆ ଡ୍ରେସ କିଣୁଛନ୍ତି ହେଲା କି?
ହଁ ତିନି ଦିନରେ ମାନେ ଯିଏ ଟିକେ ମଧ୍ୟମ ବର୍ଗର ପରିବାରର ସେମାନେ ତ ଆଉ ତିନିଟା ଚାରିଟା ଡ୍ରେସ କିଣି ପାରିବେ ସେ ଗୋଟି ଏ ଡ୍ରେସକୁୁ ସବୁ ପିନ୍ଧିବେ। ପୁଣି ରଖଦେ ପୁଣି କାଲି ପିନଧିବି ଯୋଉମାନେ ଟିକେ ଯାହାର ଥିଲା ବଲା ସେ ତିନି ଦିନରେ ତିନି ପ୍ର ତିନିଟା ଡ୍ରେସ କିଣିକି ପିନ୍ଧୁଛନ୍ତି। ବାଈ ଆଗୁଆ ସବୁ ସୁ ସଜ ବାଜ କରିକି ସବୁ ରେଡ଼ି କରିକି ରଖି ସାରିଲେଣି। ଆଉ ଏବେ ଆଜିକାଲି କଣ ଆଉ ମାନେ ଯେମିତି ଯୁଗ ଟା ବଦଳୁଛି ଆଉ ସେଇଗୁରା ଆଉ ଦେଖିଆକୁ ମିଳୁନି। ସେଥିଇଁ ତ ଆମର ସବୁ ଆଡ଼େ ମହୋତ୍ସବ ହଉଛି। ରଜ ମହୋତ୍ସବ ହଉଛି। ମୋ ସାଙ୍ଗ ଆଜି ଡାକୁଥିଲା କହିଲା ସେ ଆଜି ଆମ ଘର ପାଖରେ ରଜ ମହୋତ୍ସବ ହଉଛି ଆସେ ହେଲେ ମୋ ଛୁଆ ସିଏ ତାର କଣ ରଜ କାହିଁନା ସେ ତ ମ୍ୟାରେଜ କରିନି । ହେଲା କ ତାର ସେ ସିଏ ରଜପତି ଆମେ ତ ସ୍ତ୍ରୀ ଲୋକ ହେଲୁଣି ମୁଁ କହିଲ ଆଉ ଛୁଆ ଧରିକି ଯିବି ତୁ ବି ମଜା କରିପାରିବିନି ମୁଁ ତାପରେ ମୋ ଛୁଆ ଯୋଉ ଦୁଷ୍ଟ । ଏଇଆଡେ ପଳେଇିବଣି ସେ ଆଡେ ପ ସେଠି ବହୁତ ଭିଡ ହଉଛି ନା । ମାନେ ଗୋଟିଏ ଦୋଳିରେ ଚାରି ପାଞ୍ଚ ଜଣ ବସିି ଥିବେ ଅପେକ୍ଷା କରିକି । ଯେ ହେଲା ତ ତ ସେ ଉଠିଲେ ପୁଣି ତମେ ବସିବ । ହଉଛି ଆଜିକାଲି ବହୁତ ଜାଗାରେ ହଉଛି ଏଠି ଗୋଟେ ପାତ୍ରପଡାରେ ହଉଛି । କିଏ ଏଠି ଆମ ଘର ସେପଡ଼େ । ତାପରେ ଜାଗମରରେ ଗୋଟେ ହଉଛି । ଯି ଭଲ ଭଲ ହଉଛି ଆଉ ବିଭିନ୍ନ ରକମର ପିଠା ବି ବିକ୍ରି କରୁଛନ୍ତି । ମାନେ ଯୋଉ ପିଠା ଟା ଆମେ ବନେଇ ପାରୁନେ ଗୋଟେ ଦୁଦୁରା ପିଠା ଅଛି ସାକ ବିକ୍ରି ମକ ଯୋଉଛି ଯୋଉ ମାଣ୍ଡିଆ ମାଣ୍ଡିଆରେ ପିଠା ତିଆରି କରି ବିକ୍ରି କରିଛନ୍ ମାନେ ମୁଁ କିଛି ଜାଣିନି ମତେ ଲାଗେ ମାଣ୍ଡିଆଟା କଣ ଦଲିଆ ଭଳିଆ କରିକି ତାକୁ ହାଲୁଆ ଟାଇପର କରିକି ଖାଇଦିଅନ୍ତି। କିନ୍ତୁ ସେଇଥିରେ ଗୋଟେ ପିଠା କିରି କରିକିର ବିକ୍ରି କରୁଚନ୍ତି। ବିଭିନ୍ନ ପକା ମାନେ ଲୋକମାନଙ୍କର ନିଜ ନିଜର ଯୋଉ ଆଇଡ଼ିଆ ଯୋଉ କହନ୍ତିନି ମାନେ
ହଁ ହଁ ତାକୁ ବାହାର କରି ଇ ତାକୁ ପିଠା ହଁ ହଁ।
ସିଏ ତାଙ୍କ ନିଜ ଇଏ କରିକି ଜ୍ଞାନ ଖର୍ଚ୍ଚ କରି କୌଶଳରେ ସେ କରିକି ବଢିଆ ବଢିଆ ପିଠା ସବୁ ବିକ୍ରି କରୁଛନ୍ତି। ପୋଡ଼ ପିଠା ଗୋଟିଏ କ୍ଷୀର ପୋଡ଼ ପିଠା ଗୋ ଟି ଆଗୁରୁ ମୋ ମନେ ଅଛି ରଜ ହେଲା ମାନେ ମୋ ଜେଜେମା ଗାଁ ଲୋ କରିବେ ସିଏ କଣ କରିବେ ଏଇ ଯୋଉ ବଡ଼ ପୁରା ପୋଡ଼ ପିଠା ପଠେଇବେ। ତାପରେ ଗଟେ ବୁଢ଼ା ଚକୁଳି ଖାଇ ଛ ନା ବୁଢା ଚୁକୁଳି।
ହଁ ହଁ।
ମାନେ ସି ସିଏ ଏତେ ମୋଟା ହ ବଡକୁ ଯେମତି ଲାଗିବ ସେଟା ପୋଡ଼ ପିଠା ଭଳିଆ କିନ୍ତୁ ସେଟା ବୁଢ଼ା ଚକୁଳି ମାନେ ଟିକେ ମୋଟାର ମାନେ ଚକୁଳି ଆଣରେ ଗୁଡ଼ ପକେଇକି ଅଦା ପକେଇକି ଗୋଲମରିଚ ପକେଇକି ଛୋଟ ଛୋଟ ନଡ଼ିଆ ପାତି ପକାଇକି ହେଲା ତାକୁ ଘାଣ୍ଟିବ ସେ ତ ଟିକେ ନେଇକି ପଡ଼ିବ ଲୁଣ ଟିକେ ପଡ଼ିବ ଗୁଡ଼ ପଡ଼ିବ ଟିକେ। ଦେତ୍ ଲୁଣ ବି ପଡ଼ିବ‌। ତାପରେ ତାୱାରେ କଣ କରିବା ତମେ ତେଲ ମାରିକି ପୁରା ଚକୁଳିଟା ଯୋଉ ଆମେ ପତଳା କରୁ ସେ ପତଳା ହବନି। ସିଏ ମାନେ ପୁରା ମୋ ମାନେ ତମେ ଦିଟା ତିନିଟା ଥର ପକେଇକି ଗୋଟେ ଗୋଟେ ଡଙ୍କି ପୁରା ମୋଟାର ମୋଟର ତାୱାରେ ତିଆ ମାନେ ହେଇଥିବ ବଡ ମ ତାକୁ ମାନେ ତାର ରଂ ଗ ବି ଅଲଗା ଧଳା କଲର ହବନି ସେ ଗୁଡ଼ ପଡି଼ଥିବ ସେ ମାନେ କେମତି ଗୋଟେ ମା ଟିଆ ମାଟିଆ କଲର ହବ ସେଇ ଚକୁଳି ମାନେ ସେତୋବେଳେ କଣ ଆମ ଜେଜେମା ଚୁଲିରେ ସବୁ ରାନ୍ଧିକି ଦିଅନ୍ତି। ଏବେ ଆଉ କଣ ଚୁଲିରେ କରିହୋଉଚି କିଛି?
ହଁ ହଁ ହୁଁ।
ଧୂଆଁ ହେଲା ମାନେ ଆ ଆମେ ଯୋଉ ସବୁ ଯଉ ରହୁଚୁ ଜାଗାରେ ଲୋକ ସାଙ୍ଗେ ସାଙ୍ଗେ କମ୍ପ୍ଲେନ ଦେଇଦୋଉଚନ୍ତି ଏ ଧୂଆଁ ହଉଚି। ଆଗରୁ କଣ ଆମର ଜେଜେମା କରନ୍ତି ଆମେ ସେତେବେଳେ ଖାଉ ଆଉ ତାପରେ ଯୋଉ ପୋଡ ପିଠାର ଯୋଉ ବାସ୍ନା ଟା ହେଲା କଦଳୀ ପତ୍ରରେ ଯୋଉ କରିଥିବେ
ସେଇଟା ଆମ ଘରେ ବହୁତ ବଢିଆ ହୁଏ ସତକଥା ଆଛା ଆମ ଘରେ ପ୍ରାୟ କଦଳୀପତ୍ରରେ ମୋ ଶାଶୂ ବନାନ୍ତି ହେଲା କିି ଏତେ ଟେଷ୍ଟି ହୁଏ ପୋଡ଼ପିଠାଟା
ତାପରେ ତମେ ଦେଖିବ ସବୁଠାରୁ ଗ୍ୟାସ ରେ କଲେ ଯେତେ ତମକୁ ସୁଆଦିଆ ଲାଗିବନି ତମେ ସେ ଚୁଲି ରେ ଦେଖ ଆଳୁ ପୋଡାଟେ ବି ହଉ କି ଯାହା ବି ହଉ ସେ ଚୁଲିର ସେ ମାନେ ଯାହା ବି ଗୋଟେ କରିଦବ ତାର ଗୋଟେ ଅଲଗା ପ୍ରକାର
ନା ନାଇଁ ଚୁଲିର ଟେଷ୍ଟ ଗୋଟେ ମାଛର ପତ୍ର ପୋଡ଼ା ବନେଇବ ହେଲା କି ସିଏ ଏତେ ଟେଷ୍ଟି ଲାଗିବ ତମେ ଗ୍ୟାସରେ ପକାଉନା
ଗ୍ୟାସ ର ତ କିଛି ମାନେ ଏବେ ପୋଡପିଠା ହଉଛି ମାନେ ଆଗରୁ ଯେମିତି ସେମିତି ନ କରିକି ଆମେ ସବୁ କିଏ କଡେଇରେ କରୁଛେ କିଏ ପ୍ରେସର କୁକର ରେ କରୁଛେ ହେଲେ ସେଭଳିଆ କଣ ଚୁଲିରେ ହେଲା ଭଳିଆ ସ୍ଵାଦ ଟା ହଉଛି କି ହଉନି।
ହଁ।
ତାପରେ ମତେ ବେଶୀ ଭଲ ଲାଗେ କ୍ଷୀର ପୋଡପିଠାଟା। କ୍ଷୀର ପୋଡପିଠାଟା ବହୁତ ମାନେ ନରମ ମାନେ ବଢିଆ ଲାଗେ ତମକୁ ପୋଡ ପିଠା ବନେଇ ଆସେ ନା ନାଇଁ?
ନାଇଁ ନାଇଁ ମୁଁ ମୁଁ ପାରିନି ଆମର ଶାଶୂ କରନ୍ତି ଘରେ ହେଲା।
ହଁ ସେମାନେ ସବୁ ପୁରୁଣା ଲୋକ ନା ମାନେ ଆମେ କଣ ମାନେ କିଛି ଜାଣୁନା । ଆମେ କହିବାକୁ ଗଲେ ସବୁ ଶିଖୁଛୁ ସେମାନେ ବହୁତ ମାନେ ତାଙ୍କ ତାଙ୍କ ଶାଶୂଙ୍କଠୁ ତାଙ୍କ ସେତିକି କାଳରୁ ସବୁ ଶିଖି ଆସୁଥିବେ ସେମାନଙ୍କର ଅଭିଜ୍ଞତା ଟିକେ ଅଧିକ। ଆମର ବି ଶାଶୂ ଶାଶୂ କରନ୍ତି ଆମେ ଖଲି ଖାଉ ବାସ୍ ମୁଁ କିଛି ଜାଣିନି। ହଁ ମୁଁ ଅଲଗା ପିଠା ଗୋଟେ ଛୁଞ୍ଚି ପତ୍ର ପିଠା ଅଛି ତାକୁ କରୁ ଆଉ ଗୋଟେ ସିଉପୁଳି ଅଛି ତାକୁ କରୁ ମୁଁ ମୋ ମାଆଙ୍କଠୁ ଶିଖିଛି। ଆଉ ଏଇ ପୋଡ଼ପିଠା ପିଠା ମୁଁ ଜାଣିଛି କେମିତି ହବ ହେଲେ ମୁଁ କେବେ ଚେଷ୍ଟା କରିନି ମାନେ ମୁଁ କହିବା କଥା କାଳେ ଖରାପ ହେଇଯିବ। ତାପରେ ଏମତି ଥରେ କରିଥିଲି କଡେଇରେ ହେଲା ସେ ଏମିତି କେକ୍ ଭଳିଆ ହେଇକି ବାହାରିଲା ହେଲେ ସିଏ ସୁଆଦ କୁଆଡେ ସିଏ ତ ଅଲଗା ପିଠା ଇଏ ପୋଡ଼ପିଠା ଟା ମୁଆଁ ପିଠା ଭଳିଆ ଲାଗୁଛି।
କଦଳୀ ପତ୍ରରେ ଯୋଉ ମାନେ ମାନେ ଚାଉଳ ଚୁନାରେ ଯୋଉ ଜନ୍ତୁଣି କରିକି କରନ୍ତି ସେ ଗୋଟେ ବହୁତ ସୁନ୍ଦର ଲାଗୁଛି ନା ।
ତାପରେ ମତେ ଆଉ ଗୋଟେ ପୋଡ ପିଠା ଟେ ମୋର ଟିକେ ଆଉ ଗୋଟେ ପିଠା ହୁଏନି ସେ ହଉଛି ଆରିସା ପିଠା।
ହଁ ମୋର ଭାରି ପ୍ରିୟ।
ହଁ ପ୍ରିୟ ବହୁତ କିନ୍ତୁ ମତେ ଆସେନି ।ମାନେ ମୁଁ ଆଜି ପର୍ଯ୍ୟନ୍ତ ଯେତେ ଥର କରିଛି କେବେ କଣ କରିବି ନା ତାକୁ ତେଲରେ ଯେତେବେଳେ ପ ଇବି ସେ କଣ କର ଫିଟିକି ସେ ଯୋଉ ଭୁଜିଆ ଯେମିତି ହୁଏନି ସେମିତି କଡେଇରେ ଭାସୁଥିବେ। କେ କେତବଳେ ହବ? ପୁରା ପୁରା ମୋଟା ହେଇଯିବ ଯେ ମାନେ ସେ ପକେଇଲେ ଯେମତି ତମର ଦା ତରଳି ଯିବ ଯେମିତି ମାନେ ମୋର ଆଜି ପର୍ଯ୍ୟନ୍ତ ଆରିସା ପି ତା ହୁଏନି । ସେଟା ବି ଆମ ମା ବନା ବଲ ନଣନ୍ଦ ବନାନ୍ତି ବଲ। ହେ ମତେ ସେଇ ପିଠା ଗୁରା କିଛି ଆସେନି। ହୁଁ ସେଇ ପୋଡ ପିଠା, ଆରିସା ପିଠାକୁ ଛାଡିଦେଲେ ଆଉ ପାଖାପାଖି ପ୍ରାୟ ସବୁ ଆସେ। ମୁଁ କହିଲି ଦେଖିଆ ଟିକେ ପୋଡ ପିଠା ପିଠା ବନେଇବା ।ଆଉ ତମର ସବୁ ପିଠା ପିଠା ହବ ତ ତା ହେଲେ ନାଇଁ ।
ହଁ ହଁ ପିଠା ହୁଏ ପିଠା ହୁଏ।
ହଁ ରଜ କରିଆକୁ ନଥିଲେ ବି ଗୋଟେ ଏତେ ବଡ ପର୍ବ